ହ୍ୟାଲୋ ହ୍ୟାଲୋ
ହ୍ୟାଲୋ ହ୍ୟାଲୋ ହଁ ଭାଇ ହଁ ଭାଇ ଶୁଭ ସକାଳ।
ଶୁଭ ସକାଳ ଆଉ କେମିତି ଅଛନ୍ତି?
ହଁ ଭାଇ ଭଲ ଅଛି ଆଉ ଆପଣ କେମିତି ଅଛନ୍ତି? ହଁ ଆଉ ଭାଇ ମୋ ମୋ ଭଏସଟା ଆସୁଛି ଠିକରେ।
ହଁ ହଁ ମୋ ଭଏସଟା ଆପଣଙ୍କୁ ଠିକ ଆସୁଛି ତ।
ହଁ ଭାଇ ଠିକ୍ ଆସୁଛି।
କୁହନ୍ତୁ।
ହଁ ଭାଇ ଆପଣ କଣ କରୁଥିଲେ?
ମୁଁ ଏବେ ଜଷ୍ଟ୍ ଟିକେ ମାର୍କେଟ ଯାଇଥିଲି, ଏଇ ମାର୍କେଟରୁ ଟିକେ ପନିର ଆଉ ଦହି କିଣାକିଣି କିଣିକି ଧରିକି ଆସିଲି ଘର ପାଇଁ। ରୋଷେଇ ହବ, ସେ ଲାଗି।
ଓହୋଃ, ଭାଇ ଆପଣ କଣ କି ମାନେ ପନିର ତରକାରୀ ନା ପନିର କଣ କି ଚିଲ୍ଲି କରି ଖାଇବେ?
ଅ ସେଇଟା ତ ଘରେ ଡିସାଇଡ୍ କରିବେ ମୁଁ ଆଣିକି ଦେଇ ଦେବା ଲୋକ। ଘରେ ଯାହା କରିବେ ଆଉ।
ହଁ ଘରେ ଯାହା କରିବେ, ଠିକ ଅଛି ଭାଇ। ତାହେଲେ ଭାଇ ଆପଣଙ୍କର ଖିଆପିଆ କିଛି ସରିନି ଏବେ ଯାଏଁ?
ଏଁ ହଁ ଯାହା ଟିଫିନ୍ ଟିକେ କରିଥିଲି ମୁଁ ଏଇ ଛତୁଆ ଟିକେ ଖାଇଥିଲି। ଆଉ ତା ପୂର୍ବରୁ ଟିକେ ସେ ଲଣ୍ଡା ବଗୁଲି ପିଇଥିଲି।
ହଁ ହଁ।
ହଁ, ଆଉ ଆପଣ?
ଏମିତି ହଁ, ହଁ ଭାଇ ମୁଁ ବି ସକାଳେ ବିଶେଷତଃ ମାନେ କିଛି ଖାଇନି। କାଲି ଚାହା ବିସ୍କୁଟ ଟିକେ ଖାଇଥିଲି, ତାପରେ ମୁଁ ଟିକେ ମାନେ କଣ କି ପାଳୁଅ ଖାଇକି ମାନେ କଣ କି ଏପଟେ ଆସିକି ବୁଲୁଥିଲି।
ଅ ହଁ, ତାହେଲେ ଘରେ କଣ ରୋଷେଇବାସ ହେଇନି ଏବେ ଯାଏଁ କିଛି?
ନାଇଁ ଭାଇ ମାନେ ଘରେ ରୋଷେଇବାସ କରୁଥିଲେ ମୁଁ ଆଉ କଣ ମାନେ ଖାଇନଥାନ୍ତି କି, ଯେହେତୁ ଘରେ ରୋଷେଇ ବାସ କରିନାହାନ୍ତି ପୁଣି ଟିକେ ମତେ ଲାଗିଲାକି ବାହାରେ ଟିକେ ଯଦି ବୁଲାବୁଲି କରିଦେଇକି ଆସିବି ତାହେଲେ ଭଲ ଲାଗିବ ଭାବିକି ଏବେ ଟିକେ ବାହାରେ ବୁଲୁଛି, କଅଁଳିଆ ଖରା ପଡୁଛି ବିଶେଷ କିଛି ପ୍ରଚଣ୍ଡ ନାଇଁ। ତ ବାହାରେ କଣ କିି ସୁଲସୁଲିଆ ପବନର ଆନନ୍ଦ ନେଉଛି ଆଉ।
ଓହୋଃ, ତାହେଲେ ଆପଣଙ୍କର ସେପଟ ଏରିଆର ପାଗଟା ଭଲ ଅଛି। ତ ଆମର ଏପଟେ ତ ତ ପାଗଟା ବହୁତ ଖରାପ ରହୁଛି ଆଉ, ମାନେ ଖରାପ ମାନେ ଏମିତି ଖରା ହଉଛି ଟିକେ ମେଘୁଆ ହେଇଯାଉଛି ପୁଣି ଖରା ହଉଛି ଯେଦିନ ମେଘ୍ କୁହା ହେଉଛି ଟିକେ ବର୍ଷା ହେଲେ ହେଇଯାଆନ୍ତା ଟିକେ ପବନନ୍ତା ସେଇ ପବନ ବି କିଛି ହଉନି ଖାଲି ଏମିତି ଖରାକୁ ମେଘୁଆ ଖରା ମେଘୁଆ। ତ ଯାହା ଫଳରେ ଗୁଳୁମୁଳି ବି ଲାଗୁଛି ଆଉ ଫ୍ୟାନ୍ ଟିକେ ବନ୍ଦ ହେଇଗଲେ ଆଉ ଝାଳ ପୁରା ଗମଗମ୍ ହେଇକି ବୋହି ଯାଉଛି।
ହଁ-ହଁ, ମୋତେ ଯାହା ଲାଗୁଛି ବୋଧେ ଭାଇ ଆପଣ ସହରରେ ରୁହନ୍ତି।
ନା ନା ସହର ଏଇଟା ତ ନୁହେଁ ଆମେ ଏଇଟା ଗାଁଆ ଆମର ଏଇଟା ଗାଁଆ। ସହର ନୁହଁ।
ଓହୋଃ। ହଁ-ହଁ, ଠିକ୍ ଅଛି ତଥାପି କଣ କି ପରିବେଶ କଣ ମାନେ କଣ କି ଯେତେବେଳେ ଯୋଉଠି ପ୍ରଭାବ ପକେଇ ପାରେ କେ କେତେବେଳେ ଅତ୍ୟଧିକ ଗାଁରେ ଗରମ ହେଇଯାଏ ତ ସହରରେ କଣ କି ଥଣ୍ଡା ପରିବେଶ ଟିକେ ଥିବ ଯଦି ସହରରେ ଗରମ ହଉ ଥିବ ତ ଗାଁରେ ଥଣ୍ଡା ପରିବେଶ ଥିବ ମାନେ ପରିବେଶର କିଛି ସ୍ଥିତି ମାନେ ଆମେ କଣ କି ହିସାବ କରିପାରିବାନି।
ହଁ ଆଗରୁ ସମସ୍ତେ ଏଇଟା ମନରେ ଚିନ୍ତାଧାରା ଯେ ଖ ସହରରେ ବେଶୀ ଗରମ ହବ ଯେହେତୁ ଲୋକମାନଙ୍କର ଅ ଜନସଂଖ୍ୟା ଅଧିକ ସହରରେ ଆଉ ଯାନବାହାନ ଯୋଗୁ ପ୍ର ପ୍ରଦ୍ ମାନେ କଣ ଆମର ପରିବେଶ। ପ୍ରଦୂଷଣ ବେଶୀ, ହଁ ବାୟୁ ପ୍ରଦୂଷଣ ହେଉଛି ତ ତା ସହିତ ସେଥି ପାଇଁ-ଇ ଭାବନ୍ତି ଲୋକମାନେ ଯେ ସହରରେ ଗାଁ ତୁଲନା ଅପେକ୍ଷା ଟିକେ ଅଧିକ ତାପମାତ୍ରା ଅଧିକ ରହେ, ସୁ କିନ୍ତୁ ଏବେ ବି ଏବେ କିନ୍ତୁ ଯୋଉ ପରିବେଶ ଆମର ହେଲାଣି ଗାଁ କଣ ସହର କଣ। ସବୁ ତାପମାତ୍ରା ଏବେ ବୃଦ୍ଧି ଚାଲିଛି ଆଉ ପଲ୍ ପ୍ରଦୂଷଣ ବି ମଧ୍ୟ ପରିବେଶ ପ୍ରଦୂଷଣ ମଧ୍ୟ ଅଧିକରୁୁ ଅଧିକ ବୃଦ୍ଧି ହେବାରେ ଲାଗିଛି।
କାହିଁକିନା ବର୍ତ୍ତମାନ ଭାଇ ଗାଁ ବି କହିବା ଗଲେ କଣ କି ସହର ପରିବେଶକୁ ଟିକେ ଟିକେ ବଢିବାରେ ଲାଗିଲାଣି ମାନେ ବତ ଯୋଉ ଆଗର ସମୟ ଥିଲା ଯୋଉ ପରିବେଶ ସମ୍ପୂର୍ଣ୍ଣ ଗାଁ ହେଇକି ଥିଲା ବର୍ତ୍ତମାନ ସେଇ ସେଇ ପରିବେଶ କଣ କି ଅଧିକାଂଶ ତଃ ସହରରେ କଣ କି ମାନେ ରୂପାନ୍ତରୀକରଣ ହେଇସାରିଲାନି ତ ବର୍ତ୍ତମାନ ପାଇଁ କଣ କି? ଗାଁ ଆଉ ସହର ମଧ୍ୟରେ କୌଣସି ବିଶେଷ ଫରକ ନଥାଏ।
ହଁ।
ଆ ଏତିକି ଫରକ ଯେ ଭାଇ କଣ କି ଗାଁରେ କହଣ କି ବିଲମାଳ ଥାଏ ପାହାଡ ପର୍ବ ଥାଏ ନଦୀ ଥାଏ କିନ୍ତୁ ସହରରେ କ ସେ ସବୁ ସହର ବାହାରେ ମାନେ ସେଇଟା ବି ସେ ଗାଁ ପାଖାପାଖି ଖାଲି ଏତିକି କଥା ଆଉ ସହରରେ କଣ କି ଚିକିତ୍ସା ଉପକରଣ ହଉ ଶିକ୍ଷା ହଉ କିମ୍ବା କୌଣସି ବିଭିନ୍ନ ପ୍ରକାର କଣ କି ମାନେ ଅନ୍ୟ କୌଣସି ପ୍ରକାର ବିଳାସ ବସନ କହିବାକୁଲେ କଣି ସ୍ଥାନ ହଉ ମାନ ଯେଟ ସପିଂ ମଲ୍ କି ଯହା ପାର୍କ ସିନେମା ହଲ୍ ଏସବୁ ଥାଏ। କିନ୍ତୁ ଗାଁ ରେ ସେ ସବୁ କହ କି ମାନେ କହ କି ମାନେ କହ କି ବିଲକୁଲ ନଥାଏ କାହିଁକି ନା ଗାଁ ପରିବେଶରେ ତ ସମସ୍ତେ ମାନେ ଗ୍ରାମ ଗ୍ରାମ୍ୟର କଣ କି ପଲ୍ଲୀ ଜୀବନରେ ରୁହନ୍ତି ତ ସେ-ସେଇ ପରିବେଶରେ ଏସବୁ କି ମାନେ କଣ କି କେବେ ହେଲେ ବି କାରୁକାର୍ଯ୍ୟ ହେଇପାରିବନି ନା।
ହଁ।
ସେଇଟା। ତ ସେଥିପାଇଁ କଣ କି ଏସବୁ ଆନନ୍ଦ ଏବଂ କଣ କି ବିଳାସ ବସନ ଜୀବନକୁ ମାନେ କଣ ପ୍ରାପ୍ତ କ୍ତ କରିବା ପାଇଁ ଗାଁରୁ ମଧ୍ୟ ଲୋକମାନେ ସହରକୁ ବିସ୍ଥାପିତ ହେଇକି ସେଠାରେ ଜୀବନ ଯାପନ ଆରମ୍ଭ କରୁ ଯଦିି କଣକି ଯଦି ଭାଇ ଟେ ସ୍ଥାନରେ ଆମକୁ ଅତ୍ୟଧିକ ସୁବିଧା ମିଳିବ ଏବଂ ସମସ୍ତ ସୁଯୋଗ ପାଖରେ ଥାଇକି ମିଳିବ। ତ ତାଠୁ ଦୂରରେ ଥାଇକି ଆମେ ସେ ସବୁର କଣ କି ବଞ୍ଚିତ କଣ ପାଇଁ ହେବୁ।
ହଁ ଯେହେତୁ ମଣିଷ ହଉଛି କଣ ଗୋଟେ ସ୍ୱାର୍ଥପର ହେଇଗଲାଣି। ତ ସେଥିପାଇଁ ସେ ପରିବେଶକୁୁ ଖାତିର କରୁନି ସେ ନିଜର ସୁବିଧା ଦେଖୁଛି। ଯାହା ଫଳରେ ଏ ଗଛ ହଉ ଗଛ ଲତା ହଉ କିମ୍ବା ଗୋଟେ ଜଙ୍ଗଲକୁୁ ସେ ନଷ୍ଟ କରିଦେଇ ସେଥିରେ କ ସେଠି କଳକାରଖାନା ତିଆରି ହଉ। ରାସ୍ତାଘାଟ ନିର୍ମାଣ ହେଉ। ତ ନିଜର ବିକାଶକୁ ସେ ଏ ବେଶୀ ଆବଶ୍ୟକ ଭାବି ବେଶୀ ପରିବେଶକୁ ପ୍ରଦୂଷଣ କରିବାରେ ଲାଗି ପଡିଛି।
ହଁ ଭାଇ ମାନେ କଣ କି ଯଦି ଠିକ କଥା କୁହନ୍ତୁ କୁହନ୍ତୁ?
ଯଦି ଆମକୁ କଣ ପରିବେଶରେ ବଞ୍ଚିବାର ମାନେ ଭଲ ସେ ବଞ୍ଚିବାର ଅଛି। ତ ଆମକୁ ବିକାଶ ବି ଦରକାର। ତା ସହିତ ଆମର ପରିବେଶ ସୁରକ୍ଷା ବି ଦରକାର ନା ନାଇଁ ତ ସେ ସେଥିପାଇଁ ଆମେ ଏ ଯୋଉ ବି ବିକାଶ କାର୍ଯ୍ୟ ହେଉ। ଆମକୁ ଗଛ ଲଗାଇକି ଆମର ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଦରକାର ନା ନାଇଁ? ଆଉ ସେଇ ଉ ଏଇ ଯୋଉ କାର୍ଯ୍ୟ ଗୁଡିକୁ ଆମକୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଯଦି ଆମେ ପ୍ରଚାର କରିବା ତାହେଲେ ଏଇଟା ବି ଆମର କଣ ବହୁତ ଭଲ ହେଇପାରିବ।
ହଁ ଭାଇ କେବଳ ଶିକ୍ଷାନୁଷ୍ଠାନରେ ହଁ ରାଲି ମାଧ୍ୟମରେ ହଉ ବିଭିନ୍ନ ପ୍ରକାର ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ ମାଧ୍ୟମରେ ହେଉ ଯୁବ ପିଢିଙ୍କ ମାଧ୍ୟମରେ ହଉ ମାନେ ଏଥିରେ କଣ କି କେବଳ କହିବାକୁ ଗଲେ କଣ କି? ସ୍କୁଲ ଏବଂ କ ଛାତ୍ର ନୁହଁ ବିଭିନ୍ନ ଅଫିସରେ କର କର୍ମଚାରୀ ମଧ୍ୟ ଯୋଗଦବା ଦରକାର ବିଭିନ୍ନ ସ୍ଥାନରେ କାମ କରୁ ସମସ୍ତେ ମାନେ ଯେହେତୁ କହିବାକୁ ଗଲେ କଣ କି ପରିବେଶର ଚାହିଦା ସମସ୍ତଙ୍କୁ ଆବଶ୍ୟକ ତ ଯିଏ ମାନେ କଣ କି ସମ ପରିବେଶ ପ୍ରତି ଯଦି ଆମେ ଆଗ୍ରହୀ ହେବା ତେବେ ହିଁ ପରିବେଶ ସୁରକ୍ଷିତ ରହିପାରିବ। ଆଧୁନିକ କୁ ଆପଣେଇବାକୁ ଯାଇ ଲୋକମାନେ ନିଜର ପ୍ରାଚୀନ କାଳର କଣକି ପରମ୍ପରା ସଂସ୍କୃତିକୁ ମାତ୍ରାଧିକ ପରିମାଣରେ ଭୁଲି ସାରିଲେଣି।
ଭୁଲି ସାରିଲେଣି ହଁ ଆଜି କାଲି ତ ସବୁ ଉ ମାନେ ଯେହେତୁ ଆମର ବିଜ୍ଞାନ କ୍ଷେତ୍ରରେ ଏତେ ଅଗ୍ରଗଣୀ ହେଇଛି। ସେଥିପାଇଁ ଆଉ ପରମ୍ପରା ଆଉ ସଂସ୍କୃତିକୁ ଆମେ ଭୁଲି ଯାଉଛନ୍ତି। ପିଲାମାନେ ଏ ଯୋଉ ବି ସ୍କୁଲରେ ପାଠ ପଢୁଛନ୍ତି ସେ ସବୁ ନିଜର କର୍ମ ବିଷୟରେ ବା ଆ ନିଜେ କେମିତି ଭଲ ଚାକିରୀ କରିପାରିବେ ସେଇ ବିଷୟରେ ବେଶୀ ଧ୍ୟାନ ଦେଉଛନ୍ତି। ଆଉ ତା ସହିତ ଏଇ ପରିବେଶ ସୁରକ୍ଷା ବି ଏବେ ଚା ବୋହୁତ ଚାଲିଲାଣି। ଏ ପଢାପଢି ଏ ସ୍କୁଲମାନଙ୍କରେ ହେଉଚି କିନ୍ତୁ ଯେହେ ତୁ କିନ୍ତୁ ଅଧିକ ଲୋକମାନଙ୍କର ଚାହିଦା ହୋଉଛି ଯେ କେମିତି ଗୋଟେ ମୁଁ ଭଲ ମାର୍କ ରଖିକି ମୁଁ ଗୋଟେ ଭଲ ଚାକିରୀ କରିବି। ତ ସେଇ ଆ ନ୍ ଆଶାରେ ସେମାନେ ବେଶୀ ଆଉ ଏଇ ପରିବେଶକୁ ଆଉ ଦୃଷ୍ଟି ଦୋଉନାହାନ୍ତି କିମ୍ବା ତ ସୁରକ୍ଷା ପାଇଁ କାର୍ଯ୍ୟ କରୁନାହାନ୍ତି।
ହଁ ଭାଇ ମାନେ କଣ କି ସମସ୍ତେ ଚାହାନ୍ତି କଣ କି ଆମେ କେବଳ କୃତ୍ରିମତାର ଜୀବନ ଶୈଳୀରେ ବାନ୍ଧି ହୋଇକି ରହିବୁ ପ୍ରାକୃତିକ ପରିବେଶକୁ ମାନେ କଣ କି ମାନେ କଣ କି ତାଙ୍କେ ଆଉ କଣ କି କୌଣସି ପ୍ରକାର ଖାତିରି କିମ୍ବା କହିବାକୁ ଗଲେ କୌଣସି ପ୍ରକାର କଣ କି ମାନେ କଣକି ଦାୟି ତ୍ୱ ବହେଁ ଦେଖୁନାହାନ୍ତି ସମସ୍ତେ କାହାଁ ଚାହାନ୍ତି ଆମେ ନିଜର କିପରି କହିବାକୁ ଗଲେ କଣ କି ବିଳାସ ବେସନ ଏବଂ ଆନନ୍ଦର ଜୀବନ କଟେଇବୁ।
ହଁ ଯେମତି କିି? ଏ ଏବେ ଯୋଉ ପ୍ରକାର ବାୟୁ ଜଳବାୟୁ ଦେଖାଯାଉଚି ଏବେ ସମସ୍ତଙ୍କ ଘରେ ଗୋ ଗୋଟେ ଗୋଟେ ଏସି ମିନିମମ୍ ଗୋଟେ ଗୋଟେ ଏସିି। ଏବେ ଗାଁର ଗାଁ ସହର ମାନଙ୍କରେ କୋହୁଛନ୍ତି ଯେ ସହର ମାନଙ୍କରେ ଏ କୋଠାବାଡିର ଜଙ୍ଗଲ ଏବେ କହିବାକୁ ଗଲେ ଗାଁ ମାନଙ୍କରେ ବି ଏବେ ବେଶୀ କୋଠାବାଡି ଜଙ୍ଗଲ ଆଉ ମାନେ କୋଠାବାଡି ଏତେ ହେ ତିଆରି ହେବାର ଲାଗିଲାଣି। ଆଉ ଲୋକମାନେ ବି ଏଇ ଖରା ଯୋଗୁ ବାହାରକୁ ବି ବାହାରିବାକୁ ପସନ୍ଦ କରୁନାହାନ୍ତି। ତ ଏଇ ଖରାରେ ଫସଲ ବି କଣ ହବ? ଆଉ କୃଷକ ସେଇଥିପାଇଁ ଫସଲ ଆଉ ନକରି ଇ ଅନ୍ୟ ଆଶା ଆଶ୍ରୟ ଦେଖୁଛନ୍ତି ଆଉ।
ହଁ ହଁ। ହଁ ଭାଇ ମାନେ କଣ କି କୃଷକ ମାନେ କଣ କି ଅବୟ ମାନେ କଣ କି ଯୋଉ ମାନେ କଣ କି ଜୀବ ଏ ଜୀବିକା ଦ୍ଵାରା କୃଷକ ଆମର କଣ କି ପେଟ ହୋ ପେଟ ଭରିଥାଏ ମାନେ କଣ ଯଦି ସିଏ ଖାଦ୍ୟ ଉତ୍ପାଦନ ନ କରିବେ ତେବେ କହିବାକୁ ଗଲେ ଆମେ ଖାଦ ଖାଇବୁ କେମିତି ଯଦି ସେ ପୁଣି ଧାନ ଉତ୍ପାଦନ ବନ୍ଦ କରିବେ ତେବେ ଆମ ଘରେ କହିବାକୁ ଗଲେ ଭାତ ହାଣ୍ଡି ବସି ପାରିବନି ହେଲେ କିନ୍ତୁ ସବୁଠୁ ଦୁଖର କାରଣ କୃଷକ ହିଁ ବିଭିନ୍ନ ଅସୁବିଧାର ସାରା ଅସୁବିଧାର ସମ୍ମୁଖୀନ ହୋଇଥାଏ। ତ ସେଇଥିପାଇଁ କଣ କି ସରକାରଙ୍କୁ ହୋଉ କିମ୍ବା ଆମ ଜନସାଧାରଣଙ୍କୁ ସମସ୍ତଙ୍କୁ କୃଷକଙ୍କର ଉନ୍ନତି ପ୍ରତି ଏକ ତ ଦି ୟ ମାନେ କଣ କି ଏବ ଏକ ତୀକ୍ଷ୍ଣ ଦୃଷ୍ଟି ରଖିବା ନିହାତି ଆବଶ୍ୟକ।
ଅ ହୁଁ ତ ଯେହେତୁ ଏଇ ଯୋଉ ସବୁ ଉମ୍ ପ୍ର ମାନେ କଣ ଆମର ଏନଭାଇରମେଣ୍ଟ ଏ ପ ଏବା ପରିବେଶ ଯୋଗୁ ଆମର ଏତେ ସବୁ ଉମ୍ ଅସୁବିଧା ଆମେ ସମ୍ମୁଖୀନ ହୋଉଚେ ତ ତା ସହିତ୍ ସେଥିପାଇଁ ଆମକୁ ତା ପ୍ରତି କଣ ସ ସଜାଗ ହବାର ଅଛି। ଆଉ ଉଁ ବିଭିନ୍ନ ଉପାୟରେ ସରକାରଙ୍କ ମାଧ୍ୟମରେ ହେଉ କିମ୍ବା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ମାଧ୍ୟମରେ ଆମକୁ କୃଷକଙ୍କ ପାଇଁ ଯଦି ଆମେ ସାହାଯ୍ୟ ପ୍ରଦାନ କରିପାରିବା। ତାହେଲେ ସୃ ଉସ୍ କୃଷକମାନେ ଆଉ ଯୋଉ ଆତ୍ମହତ୍ୟା କରୁଛନ୍ତି ସେଇଟା ବଁ ମାନେ କେତ୍ କିଛି ପରିମାଣରେ ଆମେ ବନ୍ଦ କରିପାରିବା। ଆଉ ତା ସହିତ ଆମେ ଗୋଟେ ପରିବେଶକୁ ବା ଆମର ଯୋଉ ନୂତନ ପିଢି ଯୋଉ ଆସୁଛନ୍ତି ସେମାନଙ୍କୁ ଗୋଟେ ଉଁ ଭଲ ପରିବେଶ ଆମେ ବି ଯୋଗେଇ ଦେଇପାରିବା।
ହଁ ଠିକକଥା ଭାଇ ମାନେ କହିବୁ ଯଦି ଆମେ କଣ କି ସଠିକ ଭାବରେ ସଜାଗ ଭାବରେ ରହିକି ମାନେ କଣ କି ମାନେ କହଣ କି ସ ପଥରେ ଅଗ୍ରସର ହେବା ତେବେ ତ ଆମ ପରବର୍ତ୍ତୀ ପଢି କହିବାକୁ ଗଲେ ସେଇ ପଥକୁ ଆପଣେଇବେ ଯଦି ଆମେ ହିଁ କହିବାକୁ ଗଲେ। କଣ କି ମାନେ କଣ କି କ୍ଷତି କରିବା ବାଟ କିମ୍ବା କହିବାକୁ ଗଲେ କଣ କି କୋଉ ପଥରେ ଅଗ୍ରସର ହେ ବଦଲେ ଆମ ପ-ପରବର୍ତ୍ତୀ ପିଢି କ୍ଷତିଗ୍ରସ୍ତ ହେବେ।
ହୁଁ।
ଠିକ୍ କଥା।
ସେଥିପାଇଁ ଆମକୁ ଓ ତ ସଜାଗ ହବାର ଅଛି। ଆଉ ନୂତନ ପିଢ଼ି ମାନଙ୍କୁ ବି ସଜାଗ କରିବାର ଅଛି। ଏବେ ଦେଖୁନାହାନ୍ତି ଏଇ ଯୋଉ ଆମର ଯୋଉ ଯୁଦ୍ଧ ହେଲା। ଏହା ଦ୍ଵାରା ବୋହୁତ ଆମରି ଦେଶ ଉପରେ ବୋହୁତ ଆମ ଯେହେତୁ ଆମର ଏଇ ଯୁଦ୍ଧ ନୁହଁ। ଦେଶର କିନ୍ତୁ ଅନ୍ୟ ଦେଶ ଦୁଇ ଦେଶ ମଧ୍ୟରେ ଆମ ଦେଶ ମଧ୍ୟ କଣ ହୋଉଚି ଅସୁବିଧାର ସମ୍ମୁଖୀନ ହେଉଚି। ପେଟ୍ରୋଲ ଡିଜେଲ ଆଉ ହଁ ଆଉ ଯୋଉ ଆମର ଜାଳେଣି ଗ୍ୟାସ ଉପରେ ମଧ୍ୟ ଆମର ଅ ପ୍ରଭାବ ପଡିଲା ନା ନାଇଁ।
ହଁ ଭାଇ ଠିକ୍ କଥ କଥା। ମାନେ କଣକି ଆମେ ଯେପରି କହିବା ଗଲେ କଣକି ପେଟୋଲ ଡିଜେଲ ଗଡି ଚଳାଚଳ ବ୍ୟବହାର ହୋଉଥିଲା। ଲୋକମାନେ ସବୁ ଯାନବାହାନ କିମ୍ବା ପରିବହନ କିମ୍ବା କୌଣସି ଇତ୍ୟାଦିନ କାମରେ ବ୍ୟବହାର କରୁଥିଲେ। ଯଦି ବର୍ତ୍ତମାନ ତାହା ଦରଦାମ ବଢିବା ଯୋଗୁ ଲୋକମାନେ କେତଯେ ଅସୁବିଧାର ସମ୍ମୁଖୀନ ହୋଉଚଟ ତାହା ଆମ ଆଗରେ ଜ୍ୱଳନ୍ତ ଉାହରଣ ରୂପେ ପରିଗଣିତ ତାହାର ପ ତାହାର କଣ କି ସବୁଠୁ ବଡ କାରଣ କଣ ନା ଯୁଦ୍ଧ ଏବଂ କହିବାକୁ ଗଲେ ପ୍ରତିଯୋଗିତା ଯଦି ଯୁଦ୍ଧ ଏବଂ ପ୍ରଯୋଗିତା ନହେଇ ଥାନ୍ତା ଶାନ୍ତିପୂର୍ଣ୍ଣ ଭାବରେ ସମସ୍ତ କାର୍ଯ୍ୟ ସାହାବସନ କରାହେଇଥାନ୍ତା ତାହଲେ ବର୍ତ୍ତମାନ ଏପରି ପରିସ୍ଥିତି କେବେ ସୃଷ୍ ହିଁ ହେଇନଥାନ୍ତା।
ନାଇଁ ସବୁ ଦେଶ ନିଜେ ନିଜେ ଚାହୁଁଛନ୍ତି କେମତି ଆମେ ଦେଶରେ ଏ କ ନମ୍ବର ରହିବୁ। ଆମେ ସବୁ କ୍ଷେତ୍ରରେ ଏ ବୈଜ୍ଞାନି କ ରେ ହୋଉ ଯୁଦ୍ଧରେ ହୋଉ ପ୍ରତିଯୋଗିତାରେ କ୍ରୀଡାରେ ହୋଉ ସବୁ ନିଜେ ନିଜର ସ୍ଵା ର୍ଥ ଦେଖୁଚନ୍ତି।
ଠି୍କ କଥା ଭାଇ ମାନେ ପ୍ରତ୍ୟେକ ମଣିଷ ସ୍ଵାର୍ଥକୁ ଆଡେଇକି ନିଜର କହିବା ଗଲେ କଣ କି ଶାନ୍ତି ମୈତ୍ରୀ ଏବଂ ଅହିଂସାର ଏକ କଣକି ମୂଳ ଭିର୍ତ୍ତି ସ୍ଥା ପନ କରିକି ସମସ୍ତଙ୍କ ସହିତ ଭାତୃତ ଭାବ ରଖିବା କର୍ତ୍ତ-କର୍ତ୍ତବ୍ୟବୋଧ କରିବା ନିହାତି ଆବଶ୍ୟକ।
ହଁ।
ହଁ ଠି୍କ ଅଛି ଭାଇ ଆପଣଙ୍କ ସହିତ କଥା ହେଇକି ମତେ ମତେ ବୋହୁତ ଭଲ ଲାଗିଲା ଆପଣଙ୍କ ବହୁ ମତାମତ ସଠିକ୍ ଥିଲା ଏବଂ ଆପଣଙ୍କଠୁ ମୁଁ ମଧ୍ୟ କିଛି ଶିକ୍ଷା ଲାଭ କଲି ସେ ଥି ପାଇଁ ଆପଣଙ୍କୁ ଧନ୍ୟବାଦ ବର୍ତ୍ତମାନ ମୁଁ ରଖୁଚି ଆପଣଙ୍କ ଦିନ ମଙ୍ଗଳମୟ ହୋଉ।
ହୋଉ ଆପଣଙ୍କୁ ଧନ୍ୟବାଦ।
ହଁ ଭାଇ।